ହ୍ୟାଲୋ।
ହ୍ୟାଲୋ ନମସ୍ ସାର୍ କୁହନ୍ତୁ କଣ କରଛନ୍ତି ଆପଣଙ୍କ ଦିନ ଆଜି କେମିତି ଯାଇଛି?
ହଁ ଆଜି ଭଲରେ ଗଲା ଆଉ ଆପଣଙ୍କର?
ହଁ ଭଲ ଯାଇଛି।
ଟାଇମ
ଖରାବେଳେ ଭାତ, ଡାଲମା, ଭଜା
ଆଉ ଭଲ ଖାଇବା ଖାଇଛନ୍ତି ଆଉ ମିଲ ପୁରା ଆଉ।
ହୁଁ ଆଉ ଆପଣଙ୍କ ଘର କୋଉଠି ଆପଣଙ୍କ କଥା ଟିକେ ସ୍ଲୋ ଶୁଭୁଛି।
ହଁ ଏବା ନେଟୱାର୍କ ପାଉନଥିବ ତ। ହଁ ହଁ ହଁ ଆଉ ଏବେ କଣ କରୁଛନ୍ତି?
ଏବେ ମେଘ ଛାଡିଛି ଦିନ ସାରା ଲାଗି ରହିଥିଲା ଛାତ ଉପରେ ବସିଛୁ।
ବର୍ଷାରେ ବି ଛାତ ଉପରେ ବସିଛ?
ଅନ୍ଧାର କଲାଣି ଚାରିକରୁ ଦେଖିଆ କଣ ହଉଛି ପୁଣି ପାଗ ବିଗିଡିପାରେ।
ଆମର ତ କାଲିଠୁ ବର୍ଷା ନାଦୁଥିଲା ଯେ ଆଜି ଆଉଠିକ ବେଳୁ ଛାଡ଼ିଛି ଘର ମାନିକାରେ ଆଣ୍ଠି ଆଣ୍ଠିଏ ପାଣି ପଶିଯାଇଛି। କଣ କରିବା ଭାଇ ବର୍ଷା ତ ଏଇନେ ହବ ଏଇ ସିଜିନଟା ହଇରାଣ ହେବାକୁ ପଡ଼ିବ ଆଉ।
ହଁ। ଆଉ ଆପଣଙ୍କ ଘର କୋଉଠି ଟିକେ କହିପାରିବେ?
ଆମ ଘର ଭାଇ କଟକ।
କଟକ।
ଆଜ୍ଞା ଆପ ଆପଣଙ୍କର?
ଯାହା ହଉ ଏତେ ଦୂରରୁ ଗୋଟେ ଭଲ ସାଙ୍ଗଟେ ମିଳିଛନ୍ତି।
ହଁ ହଁ ଆପଣଙ୍କ ଘର ଭାଇ କୋଉଠି?
ଆମ ଘର ଭୁବନ୍।
ଭୁବନ ଅ ଢେ ଢେ ଭୁବନ ନା ଢେଙ୍କାନାଳ?
ଭୁବନ୍ ଭୁବନ୍।
ଓ ହୋ।
ଆଉ କଣ କୁହନ୍ତୁ। ଆଉ କଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣ? ହଁ ଆମ ଘରେ ସବୁ ଭଲ।
ଆଉ ଏବେ କଣ ପଢ଼ାପଢ଼ି କରୁଛନ୍ତି ନା ପଢ଼ା ସଇଲାଣି?
ହଁ ଜଷ୍ଟ ଏବେ ପ୍ଲସ ଟୁ ପାସ୍ ହେଲା ପ୍ଲସ୍ ଥ୍ରୀ ପାଇଁ ଆପ୍ଲାଏ କରିଛୁ ଫାଷ୍ଟ ସିଲେକ୍ସନ ରେ ଜିନିଷ ଆସିଥିଲା।
ଓ ଏଇ ଯୋଉ ଭୁବନ ବାଜିରାଉତର କି?
ନା ନା ମୁଁ ଆମର ଏପଟ ଟେ ମଠ ଉଳା ଅଛି ମ
ହଁ ହଁ ମଠ ଘର ଗୋଳା ହଁ ଏଇ ଯୋଉ ବାଲି ସାହି ମଠ ଘର ଗୋଳା ତ? ହଁ ସେଇଠି ପଢ଼ୁଥିଲେ?
ଆଜ୍ଞା।
କଣ ନେଇଥିଲେ ସାଇନ୍ସ ନା ଆର୍ଟସ୍?
ଆର୍ଟ୍ସ୍।
ଓହୋ କେତେ ମାର୍କ ରହିଲା?
ପାଁଶହ ତେର। ଫାଷ୍ଟ୍ ଟପର ଆମ କଲେଜର। କଣ କରିବା ଭଗବାନଙ୍କ ଦୟାରୁ ମିଳିଗଲା ଆଉ।
ହଁ, ଲକ୍ ଥାଏ ଗୋଟେ ଗୋଟେ ଆଉ।
ହଁ ଖାଲି ଧାଡି ଦେଖିକି ସାର୍ ଆମର ଦାଢ଼ି ଦେଖିଥିଲେ ପଛକେ ସାର, ଆମେ ମାଡିଗଲୁ।
ଓହୋ ତାହାଲେ କୋଚିଂ ବି ଯାଅ ତାହେଲେ
ହଁ।
ହଁ ଭଲ ଆଉ।
କଣ ଏବେ କଣ କରୁଚନ୍ତି ଜବ୍ କରିଛନ୍ତି ନା ପଢାପଢି ସ୍।
ନାଇ ମୋର ଜ ଅ ମାନେ ଜବ ପାଇଁ ଯୋଉ ଟ୍ରେନିଂ ଏବେ ବର୍ଷେ ତ ଟ୍ରେନିଂ ଇଏ ରେ ଯାଉଚି ଆଉ ରେଲୱେରେ। ଟ୍ରେନିଂରେ ବି ମିଳି ଯାଉଚି ଦଶ ପନ୍ଦର ହଜାର ଖର୍ଚ୍ଚ ଉଠେଇ ଦଉଚି ଆଉ।
ଭଲ। ଆଉ, କଣ କୁହନ୍ତୁ?
ଆଉ ଏବେ କଣ ସେଇ ଛାତ ଉପରେ ଅଛନ୍ତି ନା ଆସିଲେଣି ଏବେ ତଳୁକୁ।
ନା ଛାତ ଉପରେ ବସିଛି। ବର୍ଷା ପକଉ ଯିବା ଦିନ ସାରା ଘରେ ବସି ବସି ପୁରା ବୋରିଙ୍ଗ ହେଇଗଲିଣି।
ଓ ହୋ, ରାଜକୁମାର ବ୍ଲଗ ଯିଏ ୟୁଟ୍ୟୁବ ବନାଏ ତାକୁ ଜାଣିଚ।
ମୁଁ ନାଁ।
ତ ଭାଇ ଆମେ ସେଇ ୟୁଟ୍ୟୁବ ବ୍ଲଗ୍ ବନଉଚୁ ତ ମାନେ ଜଙ୍ଗଲ ଫଙ୍ଗଲ ବୁଲୁଚୁ। କ୍ୟାମ୍ ପକେଇ ଭୋଜିଭାତ କରି ଖାଇକି ମାନେ ଏକ୍ସପ୍ଲୋର୍ କରି ଭିଡ଼ିଓ ଫିଡ଼ିଓ ବନଉଚୁ ଆଉ।
ଅ ହଁ।
ଟେନ୍ କେ ସସ୍କ୍ରାଇବର ଦି ବର୍ଷ ମେହେନତ କରିିକରି ଟେନ୍ କେ ସସ୍କ୍ରାଇବର ଲାଗିଲା ଆଉ।
ରାଜକୁମାର ହଁ, ସେଇଦିନ
ରାଜକୁ ରାଜକୁମାର ବ୍ଲଗ।
ଠିକ ଅଛି ଦେଖିଦେବା ଆପଣଙ୍କର ଟିକେ।
ହଁ ୟୁଟ୍ୟୁବରେ ମାରିଦେଖି ଦେବେ।
ସବସ୍କ୍ରାଇବ ବି କରିଦବ, ଆପଣ ଯେମିତି ଆପଣ ମେହେନତ କରୁଛନ୍ତି ଆପଣଙ୍କୁ ବି ଆଗକୁ ଯିବାର ଅଧିକାର ଅଛି।
ହଁ, ଦେଖିଦେବେ। କେତେ ରିକ୍ସ ନେଇ କରୁଛୁ ଆମେ ଭାଇ କହିଲେ ତମେ ବା
ଥୁ, ଆଉ ଏତେ ଆପଣ ଯୋଉ ଆପଣ ମାନେ ଯୋଉ ଜଙ୍ଗଲରେ ରହୁଛନ୍ତି ଟେଣ୍ଟ ମାରିକି। ତା ଭିତରେ ରାତିରେ ବି ତାର ଯୋଉ ଭୟାନକ ଘଟଣା ଘଟୁ ଥବ। ତାର ବି ଟିକେ ଅନୁଭବ କଣ ଥିବ ଯଦି ଆମକୁ କୁହନ୍ତୁ, ଆମେ ଜାଣିବା ପାଇଁ ଚାହୁଁଛୁ।
ଭାଇ ରାତି ଅନିଦ୍ରା କୁହନି ରାତି ଅନିଦ୍ରା ହେଇକି ରହୁ। ଦେଖିବୁ ଭାଇ ଭାଲୁ ଫାଲୁ କେତେ ରିକ୍ସ।
ଭୂତ କେବେ ଦେଖିଛନ୍ତି ଜଙ୍ଗଲରେ?
ନାଁ ମାନେ ଭୂତଦେଖି ନୁହେଁ ଏଜେ ଏକ୍ସପ୍ଲୋର କରିିଯାଉ ମାନେ ତା ମେହେସୁସ ଟା ହୁଏ ପାଉଁଜି ଶବ୍ଦ।
ହୁଁ,
ଶଙ୍ଖାର ମାନେ ଚାଲିବା ଶବ୍ଦ ଚିଲେଇବା ଶବ୍ଦ ଏଇରା ସବୁ ଆଉ ୟୁଟ୍ୟୁବରେ ଅଛି ଦେଖିଦେବେ।
ଆଜ୍ଞା। ଆଉ କଣ କୁହନ୍ତୁ ଆପଣଙ୍କ ଜାଗାର ଦର୍ଶନୀୟ ସ୍ଥାନ ଗୁଡାକ ଯୋଉଠ କିି ଆମେ ବୁଲିବା ପାଇଁ ଯିବୁ।
କଟକର ଭାଇ ତମେ ଜାଣିନ ପାର୍କ ଜାଣିଛ ନାହିଁ ସୁନେହେରି ପାର ପାର୍କ।
କୋଉ ପାକ?
ସୁନେହେରି ପାର୍କ ୟୁଟ୍ୟୁବରେ ମାରିଦବ ଦେଖିବ।
ହୁଁ।
ମାନେ ଯାଜପୁର କୁସୁମାରେ ଯେମିତି ନାହିଁ?
ହଁ, ହଁ,
ସେଇଭଳିଆର ପୁରା ତାଠୁ ମାନେ ଆଉ ଟିକେ ହାଇ ଲେବୁଲ୍ର ର ଅଛି ଆଉ।
ହୁଁ, ହୁଁ ଆଉ ଆପଣ କେବେ ଆସିଛନ୍ତି ଆମର ଯୋଉ ଅଛି କପିଳାସ ବୁଲିବା ପାଇଁ।
ଆଜ୍ଞା ଆଜ୍ଞା ବହୁତ ଥର।
ବ୍ଲକ୍ କରିଛନ୍ତି ନା। ଆମର ବି ଥରେ ଆସିିକି କପିଳାସରେ ଗୋଟେ ବ୍ଲଗ କରନ୍ତୁ। ଧନ୍ୟବାଦ।
ପଡି ଦେଖିଦଉନ ପୁରା ପଡି ପୁରା ଉପର ଆଗେ ଚଢି ଯାଇଛି ପାହାଡ ଚଢିକି।
ଆପଣ ପୁରା ପାହାଡ ଯୋଉ ଉପରେ ଯୋଉ ଦେବସଭା ଅଛି ପୁରା ଟପ ରେ ସେଠିକି ଯାଇଛନ୍ତି?
ପୁରା ସେଇଠୁ ପୁରା ବୁଲିକି ଆଇଚୁ ବା ମାନେ ବ୍ଲଗରେ ରାଜକୁମାର ବ୍ଲଗ ମାରିଦେବେ ଦେଖଦେବେ ସେଇଠି ପଢିଛି।
ଭଲ ଯାହା ହଉ ଠାକୁରଙ୍କ ତୁମ ଉପରେ ଭରସା।
ସେଇବା। ବୁଲି ବୁଲାକି ଆଇଛୁ ଏବେ ଆଉ ଏଇ ବର୍ଷ ଭାବୁଛି ଭୁବନ ଯିବୁ ଦଶହରା ଦେଖିବୁ ବୋଲି ଦେଖିବା କେମିତି କଣ ହଉଛି।
ହଁ ଦଶହରା ଆସନ୍ତୁ ଓ ଗଣେଶ ପୂଜା ବି ଆସନ୍ତୁ ଗଣେଶ ପୂଜା ଥର ବହୁତ ଫେମସ ହେଲାଣି ଆର୍ଥର କଣ ସେଠି ରାମ ମନ୍ଦିର କରିଥିଲେ ତା ପୂର୍ବ ଥର ଜଗନ୍ନାଥ ମନ୍ଦିର କରିଥିଲେ। ଏଥର ଭାବୁଛନ୍ତି ବୃନ୍ଦାବନ କରିବ ବୋଧେ!
ହଁ ଭାଇ ନା ନା ପ୍ରେମ ମନ୍ଦିର ହବ ବୋଲି କହୁଥିଲେ ବା।
ସେ ସେଇ ଭୁ ସେଇ ବୃ ବୃନ୍ଦାବନ।। ପ୍ରେମ୍ ମନ୍ଦିର କରିବେ ଆ ବୁଲି ଆସନ୍ତୁ ବ୍ଲଗ ବି କରିବେ ବହୁତ ଭିଓ ଯିବ।
ମୋ ବ୍ଲଗ ରେ ଦେଖିବ ପଡିଥିବ ଗଣେଶ ପୂଜା ଆର ବର୍ଷ ଆସିଥିଲେ ସବୁ ମିୀରା ଫିରା ହରିକା ଯାଇଥିଲୁ ମୀରା କିଙ୍ଗଫିସ୍ର ହାଇ ଫ୍ରିକଏନ୍ସି।
ଯାହାହେଲେ ଭୁବନ ଟା ଆମର ଏସିଆ ର ବଡ ଗାଁ ନା।।
ହଁ ଏସିଆର ସବୁଠୁ ବଡ଼ ଗାଁ ଭୁବନ ପା ଆଉ ଯୋଉତା ହଁ ତା ଆର ବର୍ଷ ଆସିଥିଲା ଟାଇଗର ଜୋନ? ଭାଇ ଆମେ ଯାଇଛୁ ଦି ବର୍ଷ ଖଣ୍ଡେ ଗଲିଣି ବୋଲି ଭୁବନ ମାନେ ଦଶଟାକୁ ଯାଇଏଣି ଗଣେଶ ପୂଜା ଟା ମତେ ଭଲ ଲାଗେ ମୁଁ ଯାଇଛି।
ବଢିଆ ଆଉ କଟକ ବାଲିଯାତ୍ରା ଆପଣ ତ ବୁଲାବୁଲି କରୁଥିବେସବୁ ବର୍ଷ?
କଟକ ବାଲିଯାତ୍ରା ଆଜ୍ଞା ଏପଟୁ ଥରେ ଆସୁନାହାନ୍ତି ବୁଲି।
ଯିବା ଯିବା। ଏଇ ବର୍ଷ ଦେଖିବା ଯଦି ହବ ଯିବା ଆଉ। ବାକି କଣ କି ଆମେ ପାଠ ପଢା ପାଠ ପଢା ଗଢି ଚାଲିଚ ନା ପାଖେରେ। ପଇସା ନାହିଁ ଜବ୍ ହପ୍ କଲେ ସି ନା ହାତରେ ପଇସା ହେଲେ ଆମେ ଯିବୁବୁଲି ଯୋଉଠିକି ଚାହିଁବୁ। ପଇସା ନାହିଁ ସେଥିଲାଗି ଯେବେ ପଇସା ହବ ସେବେ ଯିବୁ ଆଉ ଆଥରକ ଆମେ ସେମତି ଘରେ କହିଦେଇକି ଆମେ ପାଞ୍ଚ ସାତ ଜଣ ସାଙ୍ଗ ପଳେଇଥିଲୁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ବଲିବା ପାଇଁ। କୁହନି ରାତିରେ ଆମେ ବୁଲିଲୁ ବୁଲିଲୁ ସବୁ ମା ସେଠୁ ବନ୍ଦ ହେଇ ସାରିଲା ପରେ ଗୋଟେ ପଡିଆଟେ ଥିଲା ତା ଆଗରେ ଯୋଉ ଇଏ ହେଇଥିଲା ହଁ ସେଇଠି ଆଗରେ ସେଠି ଶୋଇଲୁ ମଶା ତ ମସା ତାପରେ ଥଣ୍ଡା ପଡୁଥିଲା କାକରରେ ପୁରା ଥରିଲୁ ଗୋଟା ପୁଣି। ତାପରେ ତାପରେ ଆସିକି ଗୋଟେ ଜାଗାରେ ହେଲା ବେଳକୁ ପୋଲିଚ ଆସିକି ଆମକୁ ଉଠେଇଲେ। ତାଲେ ଉଠା ଏଟିକଣ ଶୋଉଛ ଯା ତା ସକାଳ ଭରଭର ଆଉ ଚାରଟା ଆମେ ଯାଇକି ଶକ ଯୋଉଠି ଆମର ଷ୍ଟାର୍ଟ ହଉଛିୁ ଯୁପ୍ରିଷ୍ଟ ଯୋଉ ପଟ ଦେଇ ଯାଆନ୍ତି।
ହଁ।
ସେଇଠିକି ଯାଇକି ବସିଲୁ ବସିଲୁ ବସିଲୁ ବହୁତ ସମୟରେ ବସ ଆସିଲାୋଠୁ ପୁଣି ଗାଁକୁ ଫେରୁଲୁ।
ଶୀତଦିନ ଚାଲିଛି ଆଉ ସେଇ ଟାଇମେ ତ ଶୀତ ଜୋର ହୁଏ।
ହଁ।
ଜ୍ୟାକେଟ ଭ୍ୟାକଟ ପନ୍ଧିକି ଯାଇନଥିଲ କି?
ନାଇଁ ଯାଇନ ଦିନ ବେଳେ ଗରମ ହଉଛି। ଆଉ ରାତିରେ ବି ଏତେ ବି ଥଣ୍ଡା ପଡେନି ଫାଷ୍ଟ ଫାଷ୍ଟ ଷ୍ଟାର୍ଟିଂ ହୁଏନା ସେ ଥଣ୍ଡା ପଡେ। ଦେନାଙ୍କର ଶୀତ ଲାଗିବନି। ରହିଯିବୁ କୋଉଠି ରାତି ଟାଙ୍କ ତ ବୁଲାବୁଲି ହବ ଆଉ। ସେ ଇଏ କରିବେ ଆମେ ଯାଇଥିଲୁ କିନ୍ତୁ ଯେହେତୁ ଦେଖିଲୁ ବଜାର ବଜାର ବନ୍ଦ ହେଇଗଲାଉ ବସୁ ବସୁ ନିଦ ଲାଗିଲା ଶୋ ତାପରେ ତ ଥଣ୍ଡା କୁ ମଶା କୁ ଆଉ ଶୋଇ ହେଲେଣିି।
ହୁଁ ସେଇବା ଏଇଟା ସେ ଏରିଆଟା ସେଇଭଳିଆ ନର୍ଦ୍ଦମା ଫର୍ଦ୍ମାର୍ଦ୍ଦମା ଦେଖୁ କରରେ ସବୁ ଡ୍ରେନ ଫେନରେ କେତେ
ହଁ ଯିବା ଆପଣଙ୍କ କଟକ। କାଲି ଯାଇଥିଲ ବୁଲି ନଗଲେ ହବନି।
ଏଇ ବର୍ଷ ଆସୁ। ହଁ ଭାଇ ଦଶଟାକୁ ଏ ବର୍ଷ ଦେଖିବା ଯିବା ଆଉ ତମର କଣ ପୁରା ବଳଦ ଫଳଦ ନଚାନ୍ତି କାଳେ ମୁଁ ଜାଣିଛି।
ହଁ ହଁ ବଲଦ ଯାତ୍ରା ହୁଏ ସବୁବେଳେ
ହଁ ବଳଦକୁ ବି ପୁରା ନଚାନ୍ତି ସାଙ୍ଗରେ ବାଜା ବଜେଇକି?
ହଁ ବଳଦ କୁ ତାକୁ ପୁରା ମାନେ କୋଉ ସାହିର କୋଉ ବଳଦ ତା ଏମିତି ଲ ଲେଖା ହେଇଥିବ ତାପରେ ବଳଦ ଉପରେ ତାକୁ ପୁରା ସଜା ହେଇଥିବ। ତାକୁ ପିନ୍ଧେଇକି ପୁରା ତାପରେ ଶିଂହରେ ଲାଗିଥିବ ଯୋଉ ପର ଫର ଫୁଲ ଫୁଲ ଲଗେଇକି ତାପରେ ଘୁଙ୍ଗୁର ହେରିକା ପିନ୍ଧିଥିବେ ତାପରେ ବାଜା ବଜେଇକି ତାକୁ ପୁରା ତାକୁ ବଳଦ ଫାଷ୍ଟ ଜଉ ଦଶହରା ଥିବ ତାର ମାସେ ଦି ମାସ ପୂର୍ବରୁ ଆସିବେ ଗାଁ ଗାଁ ବୁଲିକି ଦେଖି ଯେହେଥୁ ବଡ଼ ବଡ଼ ସବୁ ବଳଦ ଥିବେ ତାଙ୍କୁ ବାଛିକି ନେବେ ଆଉ ଯାହା ଘରୁ ନେବେ ତାଙ୍କ ଘରକୁ ଯେମିତି ଆମର ଭେଟ ଦିଅନ୍ତି
ହଁ।
ସବୁ ପ୍ରକାର ଶାଢ଼ୀ ଯୋଉ ଇଏ ସିଏ କରିକି ଫଳ ଓ ପିଠା ପଣା ସବୁ ଆଣିକି ତାଙ୍କୁ ଦେବେ ତାପରେ ତାଙ୍କଠୁ ଶଇ ବସିକି ବଳଦ ନେବେ। ତା ତାକୁ ଦି ମାସ ତାକୁ ପୁରା ଟ୍ରେନିଂ ଦେବେ ବାଜା ଫାଜା ବଜେଇ ତାକୁ ଇଏ କରିକି ଯେମିତି ସେ ଡରିବନି ବାଜା ବାଜିଲେ ତାକୁ ବଜେଇ ଟ୍ରେନିଂ ହଁ। ଟ୍ରେନିଂ ଦେବେ ତାପରେ ତେବେ ଦଶହରା ହବ ସେବେ ତାକୁ ବୁଲେଇବେ ତାଗରେ ବାଜା ବଜେଇକି କରିକି ପୁରା ବୁଲାନ୍ତି ତାକୁ ଆଉ।
ହଁ ହଁ ଦେଖିବା ଏ ବର୍ଷ ଯିବା ମାନେ ମୁଁ ୟୁଟ୍ୟୁବରେ ଦେଖଛି ଭୁବନ ଦଶହରା ଏକା ରିଏଲ କେବେ ଯାଇନି ଭୁବନ ଦେଖି। ଦେଖିବା ଏ ବର୍ଷ ଯିବା।
ଆସନ୍ତୁ ଆସନ୍ତୁ ବୁଲିକି ଯିବେ।
ଡିଜେ ଫିଜେ କେମତି କଣ ଆସେ ନା ଆସେନି?
ହଁ ଡିଜେ ଆସନ୍ତି ରାବଣ ପୋଡ଼ି ହୁଏ।
ସବୁ ବୋଧେ ଚେଚିସ୍ ଫେଚିସ୍ ନଦା ନଦୀ କରିକି ନିଅନ୍ତି?
ହଁ ହଁ ହଁ। ଆମର ତ ଗଣ୍ଡଗୋଳ ହେଇଯାଏ ସବୁ ବର୍ଷ ଦଶହରା ରାବଣ ପୋଡ଼ି ସ ସକାଳୁ ସକାଳୁ ଗଣ୍ଡଗୋଳ ଗୋଟେ ଥର ଏତେ ଜୋର୍ ସେ ଗଣ୍ଡଗୋଳ ପୁରା ନିଆଁ ଲଗା ଲଗି ହେଇଯାଇଥିଲେ। ଏ ପୁରା ଭିତରେ ଯେ ପୁରା ପୋଲିସ ପୁରା ଷ୍ଟ୍ରାଇକ୍ ଲୋକ ଏପଟୁ ଛାଡ଼ିବେନୀ ସେପଟୁ ଛା ପୁରା ମ ଝିରେ ଲୋକ ପୁରା ଯାମ୍
ସ ଏ ମାନ ପୁରା ରିକ୍ସ ଆଉ ନା?
ହଁ ଯଦି ଯୋଉଠି ଟିକେ ନା କୁ ଗଣ୍ଡଗୋଳ ହେଲା ତାପରେ ତ ଲୋକ ଜାଣିଛ କୋଉ ଭଳିଆ ପୁରା ଅଛନ୍ତି ଖଳୁଆ ଲୋକ ମିଶିକି ଚାଲ ତାକୁ ମାଡ଼ିବା।
ହଁ ହଉ ଭାଇ ବର୍ଷା ହେଉଛି ରହୁଛି ଆଁ।
ଆଜ୍ଞା।